ହାଲୋ ହଁ ମ୍ୟାଡ଼ାମ୍ ନମସ୍କାର। ହଁ ହଁ ଶୁଭୁଛି।
ଜାନୁଚନ୍ତି
ହଁ ଚାଲିଛି ସେମିତି ଗରମରେ ଯାହା ଯେମିତି ଚାଲିଛି ଆଉ ଆ ହଁ ଭଲ ଅଛି ଗରମ ପାଇଁ କି ଯାହା ଯାହା ପ୍ରିକସନ ନବା କଥା ନେଇକି ଚଳିବା କଥା ଆଉ ଆଉ ଆପଣଙ୍କ ସିଆଡ଼େ ଗରମ କେମିତି ହଉଛି।
ହଁ ମ୍ୟାଡାମ୍ ବହୁତ ହଉଛି ଏତେ ହଉଛି ଯେ ବହୁତ୍ ଶୁଭୁଛି ମୋ କଥା।
ହଁ ହଁ ମତେ
ହଁ ମୁଁ କହିଲି ବହୁତ ଗରମ୍ ହଁ ବହୁତ ଗରମ୍ ହଉଛି ଏ ଏତେ ଗରମ ହଉଛି ଯେ ମାନେ ରୋଷେଇ କରି ହଉନି ହି ଆଉ ଛୁଆଙ୍କୁ ଖେଳିବାକୁ ବି ଛାଡି ହଉନି ପୁରା
ନା ବା ଛଅଟା ସାଢେ ଛଅଟା ଯାଇଏ ବି ଖରା ରହୁଛି ତମେ କେତେବେଳେ ଛୁଆଙ୍କୁ ଛାଡିବ ଖୋଳିବା ପାଇଁ କହୁନ ଆଉ ଛୁଆ ଗୁଡାକ ଏଇ ଗରମରେ ଯଦି ତମେ ପାଣି ତାଙ୍କୁ ନ ପିଆଇବ ବଡି ଡିହାଇଡ୍ରେଟ୍ ହେଇଯାଉଛି ଛୁଆ ଗଡାକ ବେହୋସ ହେଇଯାଉଛନ୍ତି। ଆମର ଏଇ ଘର ପାଖରେ ଗୋଟେ ଛୁଆ ଟା ସେ ପାଣି ଠିକ ସେ ପିଇଲାନି ତା ମା ଟିକେ କାର୍ଯ୍ୟରେ କଣ ବ୍ୟସ୍ତ ରହିଗଲା ସେ ଛୁଆ ଖେଳି ଖେଳିକି ଯିବ ପାଞ୍ଚଟା ରୁ ଖେଳି ଖେଳିକି ଷ୍ଟାର୍ଟ କଲା ସାଢ଼େ ଛଅଟା ବେଳେ ସେ ହାଲିଆ ହେଇ ହେଇକି ବେହୋସ୍ ହେଇଗଲା। ତିନି ଦିନ ସଲାଇନ୍ ଲାଗିଲା ତାପରେ ସେ ଫେରିକି ଆଇିଲା।
ଆପଣଙ୍କ ଘର ପାଖ କଥା କହୁଛନ୍ତି ମୋରି ପୁଅ ନିଜ ପୁଅ ପାଣି ଠିକ ସେ ଟିକେ ପିଇଲାନି ମୁଁ ଟିକେ ମାନେ କାମରେ ବ୍ୟସ୍ତ ଥିଲି ବୋଲି ନା ଘର କାମରେ ଆଉ ପାଣି ପିଇଲାନି ପାଣି ପିଇନି ବ ନା ତିନି ଦିନ ମ୍ୟାଡାମ ସେ ମାନେ ପତଳା ନାଳ ଝାଡ଼ା ହେଇଛି। ଲାଟିନ୍ କରିଛି ପେଟ ଗରମ ହେଇଗଲା। ଆଉ
ନା ନା ଏଇ ସମୟରେ ମୁଁ କଣ କରିଛି କହିଲ ମିଶ୍ରି ଦେଖ ପଇଡ ତ ଗୋଟେ ପଇଡ କୁ ଆସିକି ପଚାଶ ଟଙ୍କା ହେଲାଣି। ପସିବୁଲ ନୁହଁ ଘର ମେମ୍ବର ତମ ଯଦି ଅଧିକ ଥିବେ ହଁ ଛୋଟ ପଇଡ ଘର ମେମ୍ବର ଯଦି ଅଧିକ ଥିବେ ସମସ୍ତଙ୍କ ପାଇଁକି ଆଣିଲା ବ ତମେ ମାସକ ରେ ବଧେ ଦଶ ହଜାର ଖଣ୍ଡ ପଇଡ ପିଛା ଖର୍ଚ୍ଚ କରିଦେଇଥିବ ତ ସେଥିପାଇଁ ପଇଡ ତ ପସିବୁଲ ନୁହଁ ତ ମୁଁ କଣ ନା ମିଶି ତାଳ ମିଶ୍ରି ନେଇ ଆସିଛି ରାତିରେ ତାଳ ମିଶ୍ରି ତେଜପତ୍ର ଆଉ ଇଏ ପକେଇକି ତାକୁ ଅଦା ଟିକେ ଅଦା ବେଶୀ ନୁହଁ କାଣା ଏ ସି ରେ ଆଇସ୍କ୍ରିମ ଖିଆ ହଉଛି ନା ଅଦା ଟିକେ ଖାଇଲେ ଥଣ୍ଡା ଟା କଟିବ ଏତିକି ପକେଇକି ରାତିରେ ଫୁଟେଇ ଦଉଛି ତାକୁ ରଖିଦଉଛି। ଗୋଟେ ଜାଗାରେ ମାନେ ଗୋଟେ କଂସାରେ ବଡ କଂସା ସମସ୍ତଙ୍କ ପାଇଁ ରଖି ଦଉଛି। ସକାଳେ ତାକୁ ଛାଣିକି ସମସ୍ତଙ୍କୁ ଦେଇ ଦଉଛି ତ ଗୋଟେ ତରଫରୁ ସେଇଟା ପେଟ ଥଣ୍ଡା କଲା ତାପରେ ଖାଇ ପାରେ ସତ କଥା କହୁଛି ଆଉ ରୁଟି ଚାହା ମିକ୍ସଚର ଯେମିତି ଆମେ ଟିକେ ଖାଉ ଭଲ ପାଉ ସେମିତି ନ ଖାଇକି ଏଇ ପାଳୁଅ ମାଣ୍ଡିଆ ଦହି ପକେଇ ପକେଇକି ଖିଆ ହଉଛି ଏଇ ଖରା ଦିନ ଟା ସେମିତି
ମୁଁ ଗୋଟେ ମାଣ୍ଡିଆର ମୁଁ ମାଣ୍ଡିଆରେ ଗୋଟେ ମ୍ୟାଡାମ ବନାଏ ଦୋସା ମାଣ୍ଡିଆ ଦୋସା କେବେ
ହଁ ହଁ ହଁ ମାଣ୍ଡିଆରେ ଡୋସା, ଭଲ ଲାଗେ ମାଣ୍ଡିଆର ପଲଉ, ଭଲ ଲାଗେ। ଓସରି ପଲଉ କହୁଛି ଉପମା ଉପମା ପଲଉ କହୁଛି ଉପମା।
ମାଣ୍ଡିରେ ଉପମା କେମିତି କରନ୍ତି ମାନେ
ସେ ମିଠାଳିଆ ହବ ସେଇଟା।
ଓକେ ହଁ କେମିତି ଟିକେ
ପିଆଜ ଫିଆଜ ନୁହଁ ହଁ ମାଣ୍ଡିଆ ଟାକୁ ତମେ ମେ ବାହାର କିଛି ପାଣି ଫାଣି କିଛି କରିବନି ହେଲା ତମେ ତୁମ ଅ ଟିକେ ଟିକେ ତେଲ ଟିକେ ଦେଇଦେଲା ଯେମିତି ଆମର ସୁଜି କରାଯାଏ ହେଲା। ତେଲ ଟିକେ ଦେଇଦଲ ଟିକେ ସବୁ ସ ସିମ୍ ଆଞ୍ଚରେ। ତାକୁ ମୋଟେ ହାଇ କରିବନି ତାକୁ ଗୋଟେ ଚିନି ଟିକେ ଦେ ହାଇ କଲେ ପୋଡିଲା ସିଏ ଆଉ ମାନେ ଖାଇ ପାରିବନି ସେମିତି ବି ମାଣ୍ଡିଆ ଖାଇବା ହୁଏତ ଫ୍ଲେଭରେବଲ ନୁହଁ।
ନୁହଁ ହଁ।
ହଁ ତ ତମେ ଜାଖି ଯୁଖିକି କେମିତି ଖିଆଇବ ତାକୁ ଟିକେ ଫ ଟେଷ୍ଟି କରିବା କଥା। ତାପରେ ଅଳେଇଚ ଟିକେ ତେଲରେ ଛାଡିଦବ ଅଳେଇଜ ଛାଡିଲେ ଅଳେଇଜ ଫ୍ଲେଭର ଟା ଆସିଗଲା ପରେ ଆଁ ତମେ କଣ କରିବ ମାଣ୍ଡିଆ ଟାକୁ ଯୋଉ ପାଣି ଗରମ ପାଣି ରଖିଥିବ କିମ୍ବା ଗରମ କ୍ଷୀର ରଖିଥିବ। ହେଲା ପାଣି କ୍ଷୀର ଟିକେ ମିଶେଇ ଦବ ମିଶେଇ ଦେଇକି ସେଇ ପାଣିରେ ସେଇଥିରେ ଛାଡିବ। ସେ ତାକୁ ଗୋଳେଇବ ସେ ଚିନି ଟା ତା ମିଶିଲା ଚିନି ଟା ପ୍ରପଲି ମି ମିଶିଗଲା ପରେ କଲର ଟା ଭଲ ଆସିବ ଟିକେ ଅ ଯୋଉ କେଶରୀ କଲର ଆସିବ। ତେଲଟା ଆସିଲା ତା ଦେହରେ ମାଣ୍ଡିଆ ଟା ଯୋଉ ରଖିଥିବ ମାଣ୍ଡିଆ ଟାକୁ ଧୀରେ ଧୀରେ ପ ପକେଇକି ବାଇଣ୍ଡ ମାନେ କଣ୍ଟିନିୟସଲି ତାକୁ ଷ୍ଟରବ କରି ଚାଲିବ। ତା ଗୋଳେଇ ଚାଲିବ ଗୋଳେଇ ଚାଲିଲେ ସେ ମାଣ୍ଡିଆ ବହଳିଆ ବହଳିଆ ହେଇଗଲା ତମେ ଛାଡିଦବ ବନ୍ଦ କରିଦବ। ସବୁ ସିମ ହଉଥିବ ବନ୍ଦ କରିଦବ ହଁ ବନ୍ଦ କରିଦବ ତାପରେ ତାକୁ ମୁଁ ବାହାର କରିକି ଯିଏ ଦହି ମିଶେଇ ଖାଇଲା ଖାଇଲା ଯିଏ ନର୍ମାଲ ଖାଇଲା ଖାଇଲା ନହେଲେ ଜଣେ ଯଦି ଜଣେ ଜଣେ ଥାଆନ୍ତି ତା ଦେହରେ ଗୁଡ ଟିକେ ବି ମିଶେଇକି ଆମର ଯୋଉ ଜାଗିରି ପାଉଡର ଯୋଉଟା ଅଛି ତାକୁ ଟିକେ ପାଣି ଦେଇେଇ ଗୁଡ ଟିକେ ପାଣି ଟିକେ କରିଦବ ତା ଦେହରେ ସେ ମାଣ୍ଡିଆ ଟାକୁ ଆଉଥରେ ପକେଇଦବ। ସେ ଗୁଡ ପୁରା ବାଇଣ୍ଡ ହେଇଯିବ ସେ ବଢିଆ ଲାଗିବ ଡାଲମାରେ ତାକୁ ଟିକେ ଖାଇବ। ବଢିଆ ଲାଗିବ କିନ୍ତୁ ଏଇଟା ପିଲାଙ୍କୁ ଖୁଆଇବା ଟା ଟିକେ କଷ୍ଟକର ପାଠ।
କଷ୍ଟକର ପାଠ ହଁ।
ହଁ କାରଣ ପିଲାମାନେ ଟିକେ ଭଲ ଦେଖିବାକୁ ଭଲ ପାଆନ୍ତି। ଏ ନୂଆ ନୂଆ ଦୁନିଆ ଦେଖୁଛନ୍ତି ନା ସେ ଟିକେ ଦେଖିବାକୁ ଭଲ ପାରୁଛି ସେ ତାଙ୍କ ପେଟକୁ ବୁଝୁନାହାନ୍ତି।
ମାନେ ସେ ତାଙ୍କ କଲରଫୁଲ ଫୁଡ ଟାକୁ ବହୁତ ପସନ୍ଦ କରନ୍ତି ହୁଁ ହୁଁ।
ଜାଣିଲୁଣୁ ଯେ ମାଣ୍ଡିଆ ଟା ପେଟ ପାଇଁକି ବହୁତ କଲରସଫୁଲ।
ନାଇଁ ନାଇଁ ଯେତେବେଳେ ମ୍ୟାଡମ ଗୋଟେ କଥା ବୁଝିବା ଆମେ ଯେତେବେଳେ ଛୋଟ ଥିଲେ। ଆମେ କଣ ବୁଝୁଥିଲେ। ଆମେ ବି ବୁଝୁନୁ ସେମାନେ କେମିତି ବୁଝୀବେ ବୋକାମି ହଁ।
ହଁ ତ ସେଇଟା ଗୋଟେ ଜିନିଷ କରେ ଆଉ ପାଳୁଅ ଟାକୁ ମୁଁ କଣ କରେ ନା ରାତିରେ ତ ବତୁରେଇଥିଲି ସକାଳକୁୁ ସେ ତ ବଢିଆ ବତୁରା ହେଇଯାଇଥିବ ତାକୁ ତମେ ନର୍ମାଲ ଗରମ କ୍ଷୀର ଟିକେ ପାଳୁଅଟାକୁ ଆଉଟି ଦବ ହେଲା ତାକୁ ବା ମାନେ ବେଶୀ ବାନ୍ଧିଲା ପରିକା କରିବନି ଟିକେ ଆଉଟି ଥିବ ବହଳିଆ ବହଳିଆ ସାଗୁ କ୍ଷୀରି ଟାଇପି ର ହେଇଥିବ ବହଳିଆ ବହଳିଆ ତା ଦେହରେ ତମେ ଅଳେଇଚ ଟିକେ ପକେଇବ। ଆ ନଡିଆକୁ କୋଇକି ପକେଇବ ଗାଜରକୁୁ ଟିକେ କଦୁକସ କରିକି ପକେଇବ। ହେବ ଯେତେ ଦେଇପାରିବ ପକେଇବ ପାଳୁ ଟାକୁ ମାନେ ଚିନି ପକେଇଲେ ଧଳା ଧଳା ରହିବ। ଜଣ ଜଣଙ୍କୁ ଧଳା ଧଳା ଦେଖିବାକୁ ଭଲ ଲାଗେ ସିଏ ଅଛନ୍ତି। ଆମର ଘରେ ଯେତିକି ଗୁରୁଜନ ଅଛନ୍ତି ତାଙ୍କୁ ଟିକେ ଧଳା ଧଳା ଦେଖିବାକୁ ଭଲ ଲାଗେ ଗୁଡ ପକେଇଲେ ସେ ଖାଆନ୍ତିନି। ହେଲା ତ ମୁଁ କିନ୍ତୁ ଗୁଡ ପକେଇ ଖାଏ। ତାଙ୍କ ପାଇଁ କି ଅଲଗା ଚିନି ପକେଇକି କରିଦିଏ ସେ ତାଙ୍କ ଚିନି ଖାଆନ୍ତୁ। ମୁଁ କିନ୍ତୁ ଗୁଡ ପକେଇ ଖାଏ।
ଆଜ୍ଞା।
ତ ନଡିଆ ଯୋଉ ପଡିଥିବ ଆ ଟେଷ୍ଟ ଆଉ। ଓଷା ବାର ବତରେ ଏଇଟା ଖାଇଦବ ପେଟ ବହୁତ ସମୟ ଯାଏଁ ତମର ଭାରି।
ମୁଁ ଗୋଟେ ମ୍ୟାଡାମ ମୁଁ ଓଷା ବାରରେ ହେଲା ମୁଁ ଗୋେ ଗୋଟିଏ ଜିନିଷ ମାନେ କରେ ଯୋଉଁଟା ମୋ ବଡ଼ି ପାଇଁ ଫୋଡଥ୍ ଆଲମୋନ୍ ଚାରିଟା ହଁ ଆଲମୋନ୍ ଚାରିଟା। ଆଉ ଖଜୁରୀ ମାନେ ଦିଟା ଖଣ୍ଡେ।
ହଁ
ହେଲା କ ଖଜୁରୀ ଆଉ ଆପେଲେ ଗୋଟେ ପୁରା ହେଲା।
ହୁଁ।
ଆଉ ମାନେ କ୍ଷୀର ବହୁତ କମ୍ ପାଣି ଅଧିକା।
ହଁ ହଁ।
ହେଲା ଏଇ ସବୁକୁ ଜୁସ୍ କରିଦିଏ ସ୍ମୁଦି କରିଦିଏ।
ହୁଁ ହୁଁ ତମେ ଆଲୋମୋଣ୍ଡ ଆଉ ଖୋଜିରି ତା ପୂର୍ବ ଦିନ ରାତିରେ ବତ ତୁରେ ଦେଇଥିବି।
ନା ନା ଖଜୁରୀ ନର୍ମାଲ ଡେଟସ୍ ଯୋଉ ଆଜିକାଲି ଆସୁନି ବହୁତ
ହଁ ବତୁରା ବତୁୁରି କିଛି କରିନି ବତୁରେ ଦେଲେ ତମେ ତାକୁ ବତୁରଇକି ଦେଖ ବତୁରେଇକି ତମେ ତମେ ଖାଇବ ଆହୁରି ବେନିଫିଟ୍ ବଡିକୁ ଦବ।
ଓକେ ମୁଁ ଆଲୋମଣ୍ଡ ଟା ବତରେକିନା ଖାଏ ବଟ୍ ଖଜୁରି ଟା ନୁହଁ ଖଜୁରି ଟା
ଖଜୁରୀଟା ବତୁରେଇକି ଖାଉ। ଇନଷ୍ଟାଣ୍ଟ ପକଉଚ ଠିକ ଅଛି ଅ-ଅ-ଖଜୁରୀଟା ବାଇଣ୍ଡ ହେଇଯିବ କିଛି ନାହିଁ, କିନ୍ତୁ ତାକୁ ବ ତୁରେଇ ଦିଅ, ତାର ତାର ଯାହା ଇନଗ୍ରେଡିଏଣ୍ଟ ଟା ତା ଭିତରେ ଅଛି ନା ସେ ସବୁ ଯାକ ଆହୁରି ବଡ ମାନେ ବେନିଫିଟ ତମକୁ ବଢିଆ ଦବ। ଖଜୁରୀ, ଆଲମଣ୍ଡ, ଅଖ୍ରୋଟ ଏଗୁଡା ସବୁ ବତୁରେଇକି ଖାଅ। ସେ ତମକୁ ବହୁତ ବେନିଫିଟ ଦେବେ।
ମୁଁ ଏଇଟା କରେ ମ୍ୟାଡମ ମୁଁ ମାନେ ମୁଁ କହିଲି ବା ମତେ ମୁଁ ଯଦି ନଅଟା ବେଳେ ଆକୁ ପିଇବି ମତେ ଦିନ ସାଢେ ଗୋଟେ ଯାଙ୍କେ
ଭୋକ ଲାଗିବନି ବା, ସେମିତି ବି ଓ ଟା ହେଭି ନୁହଁ କି ଫାଇବର ପ୍ରେସ ନା ହେବି ସେଇଟା।
ମାନେ କିଛି ବି ଫିଲ୍ ଲାଗେନି, ଆଉ ଗୋ ଟେ ମୋର ବ୍ରେକଫାଷ୍ଟରେ ମୁଁ ସବୁବେଳେ ମାନେ ବେସନ ଚିଲ୍ଲା।
ବେସନ ଚିଲା ଭଲ ପ୍ରୋଟିନ ଖାଉଚ ଆଉ।
ବେସନ ଚିଲା ମୁଁ ମାର କରିଚି ବେସନ ଚିଲା ବି ଯେତ ଖାଇଦେବେ ମୁଁ ଖାଇକିନା ଆସିବି ହେଲା। ମୁଁ କେମିତି ବେସନ ଚିଲା କରେ ଜାଣିଛନ୍ତି ବେସନକୁ ଯେମତି ନର୍ମା ହଁ ବେସନକୁ ଯେମତି ନର୍ମାଲି ମାନେ ମୁଁ ଗୋଳେଇ ଦେଲି ଯେମତି ଆଣ ଟାଇପର କରିଦେଲି ହେଲା, ଆଉ ତା ଧେରେ ପିଠଉ ଟାଇପର ହଁ, ତା ଧେରେ କଣ କଲି ଗା-ଗାଜରକୁୁ ପୁରା ଗ୍ରିଟ୍ କରିଦିଏ। ବିଟ୍ କୁ ପୁରା ଗ୍ରୀିଟ୍ କରିଦିଏ। ହେଲା। ଆଉ ତା ଧେରେ କଞ୍ଚା ଲଙ୍କା ଟିକେ, ଆଉ ଜିରା ଟି କେ ହେଲା ଆଉ ଟି ଟିକେ ଅଦାକୁ ବି ଟିକେ ଗ୍ରୀଟ୍ କରିଦିଏ ହେଲା, ଆଉ ମ ଆପଣଙ୍କର ରହିଲା କଁ କହିଲେ ପିଆଜ। ହେଲା ଏସ ହଁ ପିଆଜକୁ ପୁରା ପିଆଜକୁ ବି ଗ୍ରୀଟ କରିଦିଏ, ଏତିକି କରିଦେନା ତାୱାରେ ଯେମିତି ଆମେ ଉତ୍ତପମ କରୁ ଯେମିତି ସେମିତି ପକାଇ ଦେବାର ଅଛି।
ପିଆଜଟା ମୁଁ ତ ଟିକେ ପସନ୍ଦ କରେନି ମୁଁ କେମିତି କରେ କହିଲ ଆପଣ ଯେମିତି କହିଲେ ମୁଁ ସେମତି କରେ, କଞ୍ଚାଲଙ୍କା ପ ପକାଏନି ଆଉ ବାକି ସେମିତି ପିଠାଟା ପିଠାଟା ପୁରା କରିଦେଲି, ପିଠା କରିକି ବାହାର କରସାଇଲା ପରେ ଖାଲି ଯୋଉ ତାୱାରେ ଆମର ପିଠାରେ ଚାରିପଟ ଯାକ ଟିକେ ତେଲ ପଡିଲା ନା। ସେଇ ସେତିକି ତେଲରେ ଅଧିକ ତେଲ ନାହିଁ ସେତିକି ତେଲରେ ପିଆଜକୁ ପୁରା ଚୁନ ଚୁନ କି କାଟି ଦେଇଥିବେ ସେଇ ପୋଲ ସେଇ ତାୱାରେ ପିଆଜକୁ ଟିକେ ଆସ୍ତେ ଆସ୍ତେ କରି ଥଡ, ମୁଁ କେବେ ହାଇରେ କରେନି ସବୁବେଳେ ସିମ୍। ହେଲା ଆସ୍ତିକି ଟାଇମ ଟେକେନ୍।
ତାହେଲେ ଆପଣଙ୍କର ପେସେନ୍ସଟା ମ୍ୟାଡ଼ମ୍ ବହୁତ୍।
ଥାଙ୍କ ୟୁ ହଁ ହଁ ସେ ଯୋଉ ସେଇଟା ତ ପୁରା, ରୋଷେଇ ଘରେ ମତେ ଆ କଚୁଲି ରୋଷେଇ କରିଆକୁ ବହୁତ ଭଲ ଲାଗେ।
ଭଲ ଲାଗେ ଆଜ୍ଞା ହଁ, ଯିଏ ଯାହାକୁ ଶୁଣନ୍ତୁ ଯାହାକୁ ଭଲ ଲାଗେ ହେଲା ସେ ହିଁ ସେମି ତି ସିମରେ ସିମରେ ସିମରେ କରିପାରିବ, ନହେଲେ ସମସ୍ତେ ମ୍ୟାଡମ ସିମରେ କରିପାରିବେନି। ଆଉ ଆପଣଙ୍କୁ ଯଦି ରୋଷେଇ କରିବାକୁ ଭଲ ଲାଗେ, ତାହେଲେ ଆପଣଙ୍କୁ ଖାଇବାକୁ ବି ବହୁତ ପସନ୍ଦ ଥିବ।
ହଁ ମୁଁ କାହା ହାତରେ ଖାଇବାକୁ ଭଲ ପାଏନି। ମୁଁ ନିଜେ ହିଁ କରିବି ନିଜେ ଖାଇବି ହେଲା। ତ ସେଥିପାଇଁ ଖଅଡିବ ତାକୁ ପିଆଜ ଟାକୁ ଖଅଡିବ ପିଆଜ ବ୍ରାଉନ ହେଇ ଆସିବ। ଟିକେ ଟାଇମ ନବ ବ୍ରାଉନ ହେଇ ଆସିଲେ, ଟିକେ ଆମର କାଶ୍ମୀର ଚିଲ୍ଲି ପାଉଡର
ହଁ।
ହେଲା ତାକୁ ଟିକେ ପକେଇଦବ ଆଉ କଳା ଲୁଣ ଟିକେ ପକେଇବ, ଗୋଲମରିଚ ଟିକେ ପକେଇବ। ସେ ଯୋଉ ପିଆଜଟା ହବ ଏଇ ବେ ବେସନ ଚିଲା ସେ ପିଆଜକୁ ଲଗେଇ ଖାଇବ। ତାଦେହରେ ତମେ ଯଦି ଛୋଟ ଛୋଟ କରିକି ରସୁଣ ଗୁ ଗୁଣ୍ଡୁ ଗୁଣ୍ଡୁ କରି ପକେଇଥିବ ଆହୁରି ଭଲ। ଖାଇବ ଆଉ ଟେଷ୍ଟଟା ମତେ କହିବ।
ଆଜ୍ଞା ଧନ୍ୟବାଦ ମ୍ୟାଡମ୍ ନେଷ୍ଟ ମୁଁ ଆପଣଙ୍କୁ ସିଓର ସି ସେୟାର କରିବି ଆର ମୋର ଫିଡବ୍ୟାକ୍ କଣ ରହିଲା। ମତେ କେମତି ଲାଗିଲା ହେଲା ଆଉ ମ୍ୟାଡାମ୍ ଯାହା ହୋଉ ଧନ୍ୟବାଦ ଅଶେଷ ଅଶେଷ ଆଉ ଭଲ ଭଲ ଆପଣ କହିଲେ। ଆଉ ହେଲଦି ଖାଇବା ହେଲଦି ରହିବା।
ହେଲଦି ଖାଇବ ହେଲଦି ରହିବ ୱେଲଥ୍ ଇଜ୍ ହେଲ୍
ଆଁଗି ଆଜ୍ଞା ଆଜ୍ଞା ଥ୍ୟାଙ୍କୟୁ ସୋ ମଚ୍ ହଁ ଥ୍ୟାଙ୍କୟୁ ସୋ ମ ଛା ନମସ୍କାର।